ହାଲୋ।
ହୁଁ କଣ କରୁଛ।
ବସିଛି।
ଗାଧୁଆ ପାଧୁଆ ସଇଲାଣି।
ଗାଧେଇକି ଆସିକିନା ବସିଛି ଆଉ।
ହୁଁ।
ହୁଁ। ଆଉ କଣ କରୁଛ ଏବେ?
ବାସନ ଫାସନ୍ ମା ଚୁଲି ବସିଛି ଭାତ ଗଣ୍ଡେ ବସେଇବା ରୋଷେଇ ଆରମ୍ଭ କରିବା ବାର ଟା ବେଳକୁ ଆଉ।
ହଁ।
ହୁଁ।
ବର୍ଷା ହଉଚି?
ନାଇ କାଉଁଳିଆ କରିଚି ତ ଲଘୁଚାପ ତ ଥିଲା କାଇଁ ହେଲାନି ତ ବାଇଶି ତାରିଖ ରୁ ଲଘୁଚାପ ଥିଲା କଣ ହେଲା କେଇଆଣି। ନ୍ତୁ ପବନ ହଉଛି ଏଟା ହଉଛି ବୋଧେ ବର୍ଷା ଟା। ଥଣ୍ଡା ନାଗୁଚି ପବନ ଟା।
ଏଠି ବର୍ଷା ହଉନି ବର୍ଷା ଟା ଇଏ ହେଇକି ରହିଛି।
ନା। କରିକି ରହିଚି ନା ହଅନ୍ତା ଏ କଣ। ଖରା ନାହିଁ କିନ୍ତୁ ଗୁଳଗୁଳି ଟା ହଉଛି।
ହଁ।
ହୁଁ ହୁଁ ନେଇଲ।
ଖାଇଥିଲି ଚା ପିଇଥିଲି ତ ଗାଧେଇକି ଆସିକି କିଛି ଖାଇ ଚା ପିଇଥିଲି ଗାଧେଇବା ପୂର୍ବରୁ ଗାଧେଇକି ଆସିକି କିଛି ଖାଇନାହିଁ ବସିଥିଲି।
ହୁଁ ହୁଁ।
ହୁଁ।
ହଁ।
ଆମ୍ବ ପଣସ କଣ ପାଚିଲାଣି ନା ନାଇ ଆମ୍ବ ତ ସରିିବଣି ଆମ୍ବ ତ ଏ ବର୍ଷ କୁଆଡେ ନାହିଁ ଆଉ।
ଆମ୍ବ ସରିଗଲାଣି ମୁଁ ଯେବେ ଆସିଲି ଆମ ଘରୁ ସେତେବେଳେ ଆମ ଗଛରେ ସବୁ ଆମ୍ବ ପାଚିକି ଖସିକିନା ଖାଇକି ସରେଇ ସାରିଲେଣି ଆଉ ଆମ୍ବ ଏତେ ଦିନ ରହିବ। ଗଛରେ ଆମ୍ୱ ରହିବନି ଆମ ମାର୍କେଟରେ ମିଳୁଛି ହଁ। ହଁ।
ହୁଁ। ବଡ ବଡ କଥା କଣ? ନା ହେଇଛି ଆଳୁ ସୋଲା ବତୁରା ହେଇଚି ଆଳୁ ସୋଲା ଡାଲି ତରକାରୀ ହବ ମାନେ କଷା କରିଦେବି ଏଠୁ ଉ ଡାଲି ହବ। ଆଳୁ ଭର୍ତା ହବ ଶାଗ ଭଜା ଆଉ ଆମ୍ବ ଆଉ।
ଓ ହୋ।
ଖାଇବେ ତାପରେ ରାତିି ଆଡେ ରୁଟି ଦି ପଟ କରିଦେବେ ସେଇ ତରକାରୀ ଥିବ ଖାଇଦେବେ ସଇଲା।
ହଁ।
ଭଲମନ୍ଦ କିଛି ଖୁଜା ନାହିଁ ତାଙ୍କୁ ଯାହାଦବ ତା ଖାଇଦେବେ। ତାଙ୍କର ଏଟା ଖାଇବିନି ଏଟା ଖାଇବିନି ସେମିତି କିଛି। ରଜରେ ଯାହା ଅଛି କରିବି ଖାଇଦେଲେ ଗଲା ଗଲେ ଆଉ।
ହଁ। ଯାହା ମିଳିଲା ଖାଇଦେଲେ ସେଇଟା ଭଲ।
ମୋ ଝିଅକୁ ଯଦି ଶାଗଭଜା ଆଳୁ ଭ ଆଳୁ ଟିକେ ପିଆଜ ଟିକେ ଅଧିକ ଦେଇକି ଭାଜିଦବ।
ହଁ।
ଏଇଟା ଯଦି ତାର ଥିବ ଝିଅର ଆଉ କିଛି ଦରକାର ନାହିଁ।
ଓହୋ ଛୋଟପିଲାଙ୍କର ଡାଲି ଟିକେ ହେଲେ ଆଳୁଭର୍ତ୍ତା ଟିକେ ହେଲେ ଆଳୁ ଚ ଡାଲି ଖାଇବନି।
ନା ଡାଲି ହେମିତି କାଁ ଭାଁ। ପାଟିପୁଟା କରିକିନା ଖୋଇକି ଖୋଇଲି ନହେଲେ ଡାଲି ସେ ଶୁଖିଲା ଭାତ ଭଜା ନଗେଇ। ଖାଇଦବ ପଛେ କିନ୍ତୁ ଡାଲି ଖାଇବନି। ମୁଁ ଏମିତି ଭଜା ନଗେଇ ଶୁଖିଲା ଭାତ ଖାଇପାରିବିନି କିନ୍ତୁ ପିଆଜ ପଡିଥିବ ଅଧିକକିନା ଆଳୁରେ। ସରୁ ସରୁ କଟା ହେଇଥିବ ଆଳୁ ପିଆଜ ଅଧିକ ଟିକେ ପଡିଥିବ ଭଜା। ଆଉ ଶାଗରେ। ହେମିତି ପିଆଜ ଅଧିକ ଟିକେ ପଡ଼ିଥିବ ଭଜା ହେଇଥିବ ଯଦି କାହାର ସଇଲା ଆଉ କିଛି ଦରକାର ନା।
ହଁ।
ଆଇଁଶ ବାରି ଯୋଉ ଦିନ ହବ ଯୋଉ ଦିନ ହେଇିଥିବ ଆଇଁଶ ହେଇଦିନ ଦି ତିନି ଥର ତାଙ୍କୁ ଭୋକ ହବ ଆ। ଖାଇବା ନା ନାଇଁ କିନ୍ତୁ ଖାଲି ମାନେ କଣ କହିଲା ଟକଟକିଆ ଆଣିବ ବୋଉଲୋ ବୋଉ। ପୋକନା ମାମା ଭୋକ କଲାଣିି ମୁଁ କହେ ହୋଉ ତାହେଲେ ଦେବି ଖାଇବୁ ଦେବି ସେ ଯୋଉ ଆ ଚିକେନ ହଉ କି ମାଚ ଯାହା ହେଇଥିବ ଦେବି ସେ ତାକୁ ଖାଇଦବ ଭାତ ରହିବ।
ଭାତ ରହିଥିବ ପୁଣି ଆଉ ଘଣ୍ଟାଏ ଗଲେ ପୁଣି ଭୋକ ଲାଗିବ।
ପୁଣି ଭୋକ ହବ କଣ ତତେତ ଭାତ ଦଉଛି ଭାତଟା ପ କହୁଛୁ ନା ଏଥର ଆଜି ଆଇଁଷ ହେଇଛି ତୁ ଜାଣିପାରୁନୁୁ ମୁଁ ମା ମାଛ ପରା ମା ମା ମାଛ ହଉଛି ଚିକେନ ମୁଁ ପା ଆଇଁଷ ହେଇଚି ମୋ ହେଇରା ଯୋଗୁଁ ମୁଁ ଲୁଭରେ ତୁ ଖାଲି ଦବୁନୁ ମତେନା।
ହୁଁ ହଁ।
ଏମିତି କହିବ ଖାଲି ଭାତ ଲଗେଇ ଖାଇବ ଭାତ ଦି ଦିନ ଖାଇଦବ ତା ଖାଇଦବ ଉଠିକି ପଳବ ଆ ସବୁଠୁ ତାର ହଉଛି ଯେ ଆମର ଆଳୁ ଭଜା ଯଦି ଆଳୁ ପିଆଜ ଭାଜିିବି ପକେଇକିନା ଆମର ଅଧ କିଲୋ ଆଳୁଭଜା। ହଁ। ଯାହାତ ଭାତରେ ଯାହାତ ଖାଇବା ଖାଇବ ତମେ ଆର ଶୋଇଥ କି ଯାହା କରିବ ତାର ଚାମଚ ପକେଇ ଦେଇଥିବ ଏ କରିଥିବ। ବି ତାରା ଚଲେଇ ଥିବ। ବା ଫୁଲକୋବି ହେତି ଗୋଟେ କଣ ଫୁଲକୋବି ଭଯା ଯଦି ରଖି ଦେଇଥିବ। ତମେ ଆଉ ଶୋଇଥିବ ଯଦି ଉଠିଲା ବେଳକୁ ଆଉ ଥାଳିଆରେ କିଛି ନା ନାହିଁ। ହେ ଯୋଉ ଭଜାରା କୁଆଡ଼େ ଗଲା? ଆମେ ଖାଇପାରିବୁ ତ?
ଓହୋ।
ହୁଁ ମନ ଆଉ ଭା ଭା ଛଡା ଆଉ ତମେ ଯାହା ଦିଅ ତାହା ଖାଇଦବ କିନ୍ତୁ ଭାତ ନାଇଁ ଭାତ ଖାଇଦେନି ସେଟା ଖାଆନ୍ତିନି। ମୁଁ କହିଲୀ ଆଲୋ ଝିଅ ଭାତ ଖାଇବୁନି ଯଦି କେମିତି ହବନ? ନା ଏଇରା ପା ଖାଉଛି ଭାତ କଣ ଖାଇବି।
ହୁଁ ହ। ସବୁ ଛୁଆ ସେମିତି ଆଇଁଷ ହେଲେ ଟିକେ ଲୋଭ ଆଇଁଷରେ
ହଁ ହାତ ତା ସାଙ୍ଗରେ ଆଉ ମାନେ ସେତେବେଳୁ କଣ କହିଲା ଭ ଭାତ ଟା ହଉଛି ଏ ଯୋଉ ତରକାରୀ ଟା ହଉଛି ଭାତ ଉ ଭାତ ଟା ହଉଛି ତରକାରୀ।
ହଁ।
କ ସକାଳେ ଉ ଇପି କରିଦେଲି ଖାଇଲା ଖାଇକିନ ହେଟୁ ତାର ଗଲା ଟିଉସନ। ଟିଉସନ୍ ରୁ ଆସିଲା ହାତ ଗୋଡ଼ ଧୋଇଲା। ନାହିଁ ଭୋକ ଭାତ ଖାଇ ଭାତ ଖାଇବା। ପାଟିକୁ ତାକୁଟା ଜବର ଦି ଖୋଇଦେଲାରୁୁ ଯାଇ ଖ ନହେଲେ ଯଦି ଖୋଇଦେବି ଦି ତିନି କଳ ଖାଇବ ନହେଲେ ନିଜେ ହାତରେ ହେଲେ ଖାଲି ଟିକେ ଖୁମ୍ପୁରେଇ ଦବ ଦି ତିନିଥର ସଲା ତାର ସାରିଲା। ଆଜ୍ ହ ହ
ହଁ ହ
ଆସ ନଅ ବର୍ଷରୁ ଛୁଆ ସେବେ ଖାଇବା ନା
ହୁଁ ଆମ ଗାଁରେ ଭଉଣି ମାନଙ୍କ ପିଲାମାନେ ତ ମୋ ପିଲାରା ନୁହଁ।
ହଁ ହଁ।
ହ ହ ହ ହ ହ।
ହଁ।
ଏଇଁ ନା
ଶୁଭୁନି
ଏଇ ଗାଁ ରେ ଆମେ ବାହାହେଇଛୁ ଦି ଭଉଣୀ ତା ବଡ଼ ଭଉଣୀ ଯିଏ ବାହା ହେଇଚି ଆଉ ସାନ ବାହାହେଇଚି ଆଉ।
ହୁଁ।
ହୁଁ। ଆମ ପାଟରେ ଗୋଟେ ଅଛି ରେମହଲ ଡ୍ୟାମ ହେଲାକି ସେଟା ମାନେ କଣ କହିଲ ଭଲ ଭୋଜି ମାନେ ଭୋଜି ପାଇଁ ସେ ଜାଗା ଗୋଟେ ମାନେ ଭଲ ପା ଫାର୍ ହେଇଛି ନୂଆ ବର୍ଷକୁ ମାନେ ଡିସେମ୍ବର ନ ନଭେମ୍ବର ଠୁ ଆରମ୍ଭ ହବ ଯେ ମାର୍ଚ୍ଚ ଏପ୍ରିଲ ପର୍ଯ୍ୟନ୍ତ ଚାଲିଥିବ। ହୁଁ।
ଦି ତିନ୍ ମାସ ଭଳିଆ।
ହଁ ମାନେ ବଡ ଦିନ ପୂର୍ବରୁ ବଡ ଦିନ ହଉଛି ଡିସେମ୍ବର ମାସ ନୂଆ ନଭେମ୍ବର ମାସ ତୁ ଆରମ୍ଭ ହବ। ନଭେମ୍ବର ନଭେମ୍ବର ଡୀସ୍ ଡିସେମ୍ବର ଜାନୁଆରୀ ଫେବୃଆରୀ ମାର୍ଚ୍ଚ ଏପ୍ରିଲ୍ ପାଞ୍ଚ ମାସ ଛଅ ମାସ ପୁରା ମାନେ ଆ ଜାଗା ପାଇବନି ଭୋଜି କରିବା ପାଇଁ ତମେ ଜାଗା ଟୁଟାଲେ ପାଇବନି ଏତେ ଲୋକ ଭୁବନେଶ୍ଵର କଟକ ସବୁଆଡ ଆସନ୍ତି। ଅ ହଁ ଏ ବର୍ଷ ତ ବାହାରିଛୁ ଯିବୁ ବୋଲି ଦେଖିଆ। ଆମେ ସବୁ ଏଠୁ
ହୁଁ ହୁଁ।
ଦେଖା।
ଉ ହୁ।
ହୁଁ।
ସାର୍ କଣ କରନ୍ତି, କଣ ଡିଉଟି କରୁଛନ୍ତି?
ସେ ଯଉ ଓ ଏ ଏଠି ଫିର୍ କାମ ଉମ୍ କଲର।
ହୁଁ ହୁଁ ହୁଁ।
ମୁଁ ତ ନାଇ ଭୁବନେଶ୍ୱର ରେ ଉମ୍ ବାହାଘର ପୂର୍ବରୁ ବହୁ ଥିଲେ ଆଗରୁ ଉମ୍ ମ୍ୟାରେଜ ପରେ ବି ରହିଲେ ସେଠେ। ତାପରେ ଏବେ ଏ ବାହାଘର ତାପରେ ଝିଅ ହେଲା ପରେ ତ ସେଇ ନା ରେ ମା ଦେଲେ। ମୁଁ ବି ଯାଏ ମୋ ଶାଶୁ ଯାଏ। ବାହାଘର ପୂର୍ବ ରୁ ଉ ମୋ ଶାଶ୍ ଶଶୁର ମରିଲା ବର୍ଷ ପରେ ମୋ ବାହାଘର ହେଲା ଆଉ ମୋ ଶାଶୁ ମଲା ହେଇଗଲାଣି ଏତେ ବହୁତ ବର୍ଷ ହେଲା। ପରେ । ସେଥି ପାଇ ଆମର ପ୍ରସ୍ତାବ୍ ପଡିଛି। ହୁଁ।
ହୁଁ।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
ତୁମର ବୋଧେ ନେଟୱାର୍କ ଟିକେ ଅପ୍ ଡାଉନ୍ ହଉଛି, ନାଇଁ।
ମୁଁ କାଇ ଯୋ ମେଘ ଉଠେଇଛି ବସି ହେ ନା।
ହୁଁ ହୁଁ ରୋଷେଇ କରିବ ଏବେ ନା।
ତାହାର ସେ ଏ ସାଢେ ଏଗାରଟା ହେଇକି ବାରଟା ଠୁ ଆରମ୍ଭ ହବ ଆଉ। ବାରଟା ଆଳକୁ ଆରମ୍ଭ କରି ସାଢେ ଗୋଟେ ଦିଟା ଭିତରେ ସରିବ ତିନ୍ ଟା ଆଳକୁ ଆସିବ।
ହୁଁ ହୁଁ।
ହ ଏଁ ଅଧା ସେ ଅଧା ତିନିଟା ସରିଛି ଖାଲି ଏଇନା ଭାତ ବସେଇଦେବି ଆଉ ତରକାରୀ ଟା କରିଦେବି ଆଉ, ଆଉ ସବୁ କରିଦେଇଛି। ଖାଲି ଭାତ ଟା ତରକାରିଟା ରଖିଛି କ ସବୁ ଗରମ ଗରମ ଖାଇବା ଆଉ। । ହୁଁ।
ନଉ ରୋଷେଇ କଣ କରିବା କର। କଣ କହୁଛୁ?
ହଁ ରୁହ।
ହଉ।